ହାଲୋ।
ହାଲୋ।
ହାଲୋ ହଁ ବନ୍ଧୁ କୁହନ୍ତୁ। ଜୟ ଜଗନ୍ନାଥ ଜୟ ଶ୍ରୀରାମ ଜୟ ଶ୍ରୀକ୍ରିଷ୍ଣା। ହଁ କଥା କଣ କି ଆ ଥିଲେ ନା କି ଆପଣ ଯଦି ଯିବେ ଅନନ୍ତ ବାସୁଦେବ ଆପଣ କୋଉଠି କଣ ଖାଇବେ ଆପଣଙ୍କର। ପ୍ରଶ୍ନ ଥିଲା ସେତେ ଆରଥର କର।
ହଁ ହଁ ସେୟା ହିଁ ମୋ ପ୍ରଶ୍ନ ଥିଲା ଆପଣ କହୁନାହାନ୍ତି କେମିତି କଣ କରିବି।
ହଁ ତ ତେବେ ମୁଁ କହି ରଖିବା ପାଇଁ ଚାହୁଁଛି କି ଯଦି ବି ଆପଣ କେବେ ଅନନ୍ତ ବାସୁଦେବ ଯାଆ ଛି ଅନନ୍ତ ବାସୁଦେବ ଯାଇ ସାରିଲା ପରେ ସେଠାରେ ଆପଣଙ୍କୁ ବହୁତ ଲୋକ ଆପଣଙ୍କୁ ଟଣା ଘୋସରା ସବୁ କରିବେ ଆପଣଙ୍କୁ ସେଠାରେ ତାଙ୍କଠାରୁ ଖାଇବା ପାଇଁ।
ହଁ ହଁ ବୁଝିଲି।
ଆଜ୍ଞା କିନ୍ତୁ ଆପଣଙ୍କୁ କଣ କରିବାର ଅଛି ନା ମୋର ଚିହ୍ନା ଜଣେ ଅଛନ୍ତି ମାନେ ମୋର। ଚିହ୍ନା ତ ନୁହଁ ମୋ ବାପାଙ୍କର ସେ ଚିହ୍ନା ତ ସିଏ ଅଛନ୍ତି ତାଙ୍କର ମଧ୍ଯ ଅଁ ଭ ଭଲ କହିବାକୁ ଗଲେ ସମାନ୍ ସମସ ମାନେ ସମସ୍ତଙ୍କର ପ୍ରସାଦର ମୂଲ୍ୟ ସମସ୍ତଙ୍କର ସ ସମାନ ହିଁ ରହୁଛି କିନ୍ତୁ ଯେହେତୁ ଚିହ୍ନା। ତେଣୁ ଟିକେ ଭଲ ହବ ତେଣୁ ମୁଁ ଦେଖିଛି କି ଗାନ୍ଧୀଗରା ବଡ଼ୁବୋଲି ଜଣେ ଅଛନ୍ତି ତାଙ୍କଠ ଆପଣ ଯଦି ଖାଇବେ ଭଲ। ନହେଲେ ଆପଣ ଆଉ ଜଣ ଅଛନ୍ତି ଦେଖିବେ ପୁରା ଅନନ୍ତ ବସୁଦେବର ମାନେ ଯୋଉଠି ସବୁ ମାନେ। ହଁ ଦିଆ ହଉଥ ଥିବ ସବୁ ପ୍ରସାଦ ଦିଆହଉଥିବ ମଝିରେ ଜଣେ ଲୋକଟେ ଜଣେ ବସିଥିବେ ଯଉ ସୁନା ଚେନ୍ ଫେନ୍ ସବୁ ପକେଇକି। ତାଙ୍କ ଠାରୁ ମଧ୍ୟ ଆପଣ ଚାହିଁଲେ ଖାଇପାରିବେ।
ଆପଣ ଗୋଟେ କାମ କରିଲେ ଭଲ ହୁଅନ୍ତା ଆପଣ ଯଦି ଆପଣଙ୍କ କର୍ଣ୍ଣଯନ୍ତ୍ରକୁ ତଳେ ରଖି। ଯଦି ଆପଣ ଫୋନ୍ ରୁ ଡାଇରେକ୍ଟ୍ କଥା ହୁଅନ୍ତେ ତାହେଲେ ମତେ ଟିକେ ଭଲ ଲାଗିବ କାରଣ ଆପଣ। ଏବେ କହିଲେ ସେ ମୋ ପାଖକୁ କିଛି ସମୟ ଛାଡ଼ି ଶୁଭୁଚି ବୁଝିପାରୁଛନ୍ତି।
ଓହୋ ଏପରି କଥା କି ମୁଁ ତ ସେଥିପାଇଁ ତ ମୋ ଯନ୍ତ୍ରଟିକୁ କାଢିଦେଲି ଏବଂ ଫୋନ ଦ୍ଵାରା ହିଁ ଗପୁଚି।
ଆଚ୍ଛା ଆଚ୍ଛା କିନ୍ତୁ ତଥାପି ମତେ କଣ ପାଇଁ ଗୋଟେ ବି ଜ ମାନେ ଗୋଟେ ଥର ପାଇଁ ଲାଗିଲା। କି ମତେ ସେମିତି ଶୁଭିଲା ଭଳି ସେଇଥିଲାଗି ମୁଁ ଆପଣଙ୍କୁ କହିଲି ବୁଝିପାରିଲେ।
ଓ ହୋ ହୋଇଥିବ କିଛି ନେଟୱାର୍କ ର ସମସ୍ୟା ହୋଇଥିବ।
ଆଚ୍ଛା ଆଚ୍ଛା ଆଉ ତାହେଲେ କଣ କେବେ ବୁଲିବାର ଗୋଟେ ଆମର। ତିଆରି କଲେ କଣ କହିଲ ଆମର ଗୋଟେ ମାନେ ବୁଲିବା। ପାଇଁ ଗୋଟେ ଯାତ୍ରା ପାଇଁ କିଛି ଗୋଟେ କରିଲେ ହୁଅନ୍ତା ଭଲ ହୁଅନ୍ତା।
ବୁଲିବା ପାଇଁ ଯାତ୍ରା କରିବାକୁ ହେଲେ ନିଶ୍ଚୟ ଭଲ ହୁଅନ୍ତା କିନ୍ତୁ କୋଉଁଠିକି ଯିବା। ମୁଁ ଭାବୁଥିଲି କି ଶ୍ରୀଲଙ୍କା ଗଲେ ଭଲ ହୁଅନ୍ତା ସେଠାରେ ରାବଣର ଯୋଉ ମହଲ ଟିକେ ଦେଖିବାକୁ ମୋର ଭାରି ଇଚ୍ଛା।
ଆଚ୍ଛା ଆଚ୍ଛା ରାବଣର ମହଲ ଦେଖିବା ପାଇଁ ଆପଣ ଇଚ୍ଛା କରୁଛନ୍ତି ଯେ କିନ୍ତୁ କ କଣ କରିବା ରାବଣର ମ ହଲ ଦେଖିବା ଲାଗି ତ ମୋର କିନ୍ତୁ ଇଚ୍ଛା ନାହିଁ।
କଣ ପାଇଁ ଆପଣଙ୍କର ଇଚ୍ଛା ନାହିଁ ଆପଣ କଣ ମାନେ ଭଲଲାଗେନି ନା କଣ।
ନାଇଁ ନାଇଁ ରାବଣର ମହଲ ଦେଖିଆ ଲାଗି ଗଲେ ଶ୍ରୀଲଙ୍କା ଯିବାକୁ ପଡିବ ଆଉ ସେ ତ ବହୁ ବହୁତ ଦୂର ହେଇଯାଉଛି ତ ଏତେ ଦୂର କଣ ମୋର ଯିବା ପାଇଁ କେମିତି ଇଛା ହବ ଯେ
ଓହୋ ଆରେ ମୁଁ ସେ କଥା ନାହିଁ ମୁଁ କଣ ଆପଣଙ୍କୁ କହୁଛି ଆଜି ପଳେଇବା ବୋଲି ଆମେ ଦେଖିବା କଥା ହେବା ତାପରେ ଯାଇକି ଯାଇକିକରି ଦେଖା ଦେେଖି କରି ବୁଲାବୁଲି କରି ଆସିବା ମୁଁ କହୁନି କି ଏଆ ଆଜି କି କାଲି ବାହାରିବା ପାଇଁ।
ଆଛା ଆଛା ବନ୍ଧୁ ନାଇଁ ନାଇଁ ମୁଁ ସେ କଥା କୋହୁନି ମୁଁ କହିଲି ରାବଣର ମହଲ ବ୍ ବୁଲିବାକୁ ଯିବା ଆଗରୁ ଯେଦି ଆମେ ଆମ ଦେଶକୁ ଭଲସେ ବୁଲିଦବା ତାହେଲେ ବହୁତ ବଡ କଥା ହୁଅନ୍ତା।
ନିଶ୍ଚିନ୍ତ ନିଶ୍ଚିନ୍ତ ଏଇ କିନ୍ତୁ ଆପଣ କଣ ଭୁଲି ଯାଉଛନ୍ତି ଏହା ବା ଅଖଣ୍ଡ ଭାରତ।
ହଁ ସେଇଟା ତ ଠିକ୍ କଥା। କିନ୍ତୁ ଅଖଣ୍ଡ ଭାରତରେ କଣ ଆମ ଶ୍ରୀଲଙ୍କା ଆସୁଅଛି କି ବୁଝନ୍ତୁ ଟିକେ କଥାଟିକୁ
ହଁ ଏବେ ଆଉ ଆସୁନାହିଁ ତାହା ଅଲଗା କଥା କିନ୍ତୁ ଆଗରୁ ସବୁ ଉ ସବୁ ଆର୍ ଆର୍ଯ୍ୟବତ ପୁରା ଏକା ହିଁ ଥିଲା ନା।
କିନ୍ତୁ ଶ୍ରୀଲଙ୍କା ସେଥିରେ ନଥିଲା ବନ୍ଧୁ ବୁଝନ୍ତୁ ଟିକେ
ଶ୍ରୀଲଙ୍କା ନଥିଲା। ଓହୋ ଆପଣଙ୍କର ତେବେ ରାମାୟଣ ଯୁଗ କଥା ମନେ ପକେଇ ଆପଣ କହୁଛନ୍ତି କି ନଥିଲା। ବୋଲି
ହଁ ବନ୍ଧୁ ମୁଁ ସେଇ ଯୁଗ କଥା ହିଁ ମେନେପକାଇ କୋହୁଚି ନଥିଲା ବୋଲି। ବୁଝନ୍ତୁ ଟିକେ
ହଁ ତାହା ତ ବେଶ ସତତ ଆପଣ କହୁଛନ୍ତି କିନ୍ତୁ ତା ପୂର୍ବରୁ ଶ୍ରୀଲଙ୍କା ଆମ ଆର୍ଯ୍ୟବତର ହେଇଗୋଟେ ଗୋଟେ ଗୋଟେ ଭାଗ ହିଁ ଥିଲା।
ହଁ ଆଛା ଆଛା ବନ୍ଧୁ କିନ୍ତୁ କଣ କରିବା ଏବେ ଆମର କହିବାକୁ ଗଲେ ଭାରତ ଯେତିକି ଅଛି ସେତିକି ବୁଲିଲେ ବି ବହୁତ ବଡ କଥା କାରଣ ଲୋକ ଏତିକି ବି ବୁଲି ପାରୁନାହାନ୍ତି। ଆଉ ତାଙ୍କ ସମୟ ସରିଯାଉଛି ବନ୍ଧୁ।
ନିଶ୍ଚୟ ନିଶ୍ଚୟ ତେବେ କଣ କହୁଛନ୍ତି ତିରୁପତି ଗଲେ କଣ କେମିତି ହୁଅନ୍ତା।
କିନ୍ତୁ ତିରୁପତି ଆଗରୁ ଆମେ ଯେ ତେ ଆମ ନିଜ ଓଡିଶାକୁ ଭଲରେ ବୁଲି ଦିଅନ୍ତେ ତାହେଲେ ଆହୁରି ଭଲ ହୁଅନ୍ତା।
ହଁ ତେବେ ତ ବେଶ ଭଲ ହୁଅନ୍ତା। ତେବେ କଣ କହୁଛନ୍ତି ଫତେଗଡ ଯିବା। ରାମ ମନ୍ଦିର ଦେଖିବା ପାଇଁ।
ର ଅ ଆମର ଅଛି। କିନ୍ତୁ ଯଦି ଆମେ କଣ କହିଲେ ଶୀତ ଦିନରେ ଯଦି ଆମେ ଗୋଟେ ଦେଓମାଳି ର ଗୋଟେ ଉପାୟ କରନ୍ତେ ଭଲ ହୁଅନ୍ତା। କିନ୍ତୁ ମୋର ଅବସ୍ଥା ଦେଖି ତ ଲାଗୁନି ନିକି ଦେଓମାଳିର ଉପାୟ ଏଇ ବର୍ଷ ପାଇଁ ମାନେ ଭଲ ହେବ ବୋଲି।
ହଁ ତାହା ମଧ୍ୟ ସଠିକ କଥା ଆଉ ଫତେଗଡରୁ ମନେ ପଡିଲା ଆପଣ ଯଦି ଆମ ମାନେ ପଢା ଯୋଉଠି ହଉଥିଲା। ଆମର ଆଗରୁ ଆପଣ ଯଦି ତାହା ପ୍ରଥମ ବର୍ଷରୁ ଆସିଥାନ୍ତେ ଆପଣ ହୁଏତ ଆମ ସହ ଯିବାରମାନେ ମୌକ ମିଳିଥାନ୍ତା। ଯେହେତୁ ଆପଣ ଦ୍ଵିତୀୟ ବର୍ଷରେ ସି ଶିକ୍ଷା ଗ୍ରହଣ କରିବାକୁ ଆସିଥିଲେ ଆମ ସହ ତେଣୁ ଆପଣଙ୍କୁ ଆଉ ସେ ସୁଯୋଗ ମିଳିପାରିଲା ନାହିଁ। ତେଣୁ ଆପଣଙ୍କୁ ନେଇ ସେ ଉଦୟଗିରି ନା କେଉଁଠାରେ ଖାଲି ବୁଲେଇ ଦେଇ ଭୋଜି କରି ଆଣିଲେ ଭାରି।
କିନ୍ତୁ ମୁଁ ତ ତାଙ୍କ ସହ ଭୋଜି କରି ବାକୁ ଯାଇ ନଥିଲି। କିନ୍ତୁ ତମେ କଣ ପ୍ରଥମ ବର୍ଷ
ଓହୋ ଆପଣ ତେବେ ଯାଇ ନଥିଲେ ମତେ ଲାଗିଲା ଆପଣ ଯାଇଛନ୍ତି ବୋଲି। ନା ନା ମୁଁ ମଧ୍ୟ ଯାଇନଥିଲି। କାରଣ ମୁଁ ଦେଖିଲି କି ସେମାନେ ଭଲ ବସ୍ କରୁନାହାନ୍ତି ବାଇକ୍ ଘୋଡା, ଅଟୋ ଏଇ ସବୁରେ କରିକି ଯାଉଛନ୍ତି ତେଣୁ ସେୟା କଣ ପିକନିକ ଭଳି ଲାଗିବ ଆଉ ସେଥିପାଇଁ ଆମେ ଗଲୁ ନାହୁଁ।
ଆଛା ଆଛା କିନ୍ତୁ ଆପଣ ଏଇ ଯୋଉ ମୋ ମ କଥା ମଝିରେ କଥା କହୁଛନ୍ତି ମତେ ଭଲ ଲାଗିଲା ନାହିଁ କିନ୍ତୁ କଣ କରିବା ସହିଯିବାକୁ ହେବ ଆଉ କୁହନ୍ତୁ ଘୋଡାରେ କିଏ ଯାଇଥିଲା କି ପତେଗଡ଼।
ଆରେ ଘୋଡା ଏମିତି ମୁଁ ମଜାରେ ଏମିତି ଆପଣଙ୍କୁ କହିଦେଲି ଏମିତି ସତ କଥା ନୁହଁ କି ଘୋଡା ନେଇକି ଯାଇଥିଲା ବୋଲି। ଆଲୋ।
ନାଇଁ ନାଇଁ ମତେ ଲାଗିଲା ଆମ ଦିଲ୍ଲୀପ ଭାଇ ଟିକେ ଘୋଡ଼ା ଚଲାନ୍ତି ତ ମତେ ଲାଗିଲା ସେ ଘୋଡ଼ା ନେଇ ଆସିଥିବେ।
ହଁ ହଁ ତାଙ୍କର ତ ଘୋଡା ଅଧିକ ପ୍ରିୟ, କିନ୍ତୁ ତା ପରେ ବି ସେ ତାଙ୍କୁ ଘୋଡା ଏତେ ଟଙ୍କା ପ ପଡିଯିବ ନା ତେଣୁ ସେ ଆଣିଲେ ନାହିଁ।
ଆଚ୍ଛା ଆଚ୍ଛା ବୁଝିପାରୁଛି କିନ୍ତୁ ସେ ଥରେ କହିଥିଲେ ତାଙ୍କର ପାଖରେ ଦୁଇ ପୁସି ରଖି ଛନ୍ତି ଆପଣ କେବେ ସେ ଦୁଇଟି ଘୋଡା ଦେଖିଛନ୍ତି?
ନା ନା ମୁଁ ଦେଖିନି କି ଦେଖିବାକୁ ମଧ୍ୟ ଇଚ୍ଛା ନାହିଁ। କାରଣ ମତେ କହିବାକୁ ଗଲେ ଯଦି କହିବାକୁ ଯିବି ତେବେ ମୋତେ ଧଳା ଘୋଡା ଟିକେ ଅତି ପ୍ରିୟ। ତାଙ୍କର ସେ କଳା ଗୋଡା ଦୁଇଟି ତେଣୁ ମୁଁ ଟିକେ ଭେଦ କରେ ଆଉ।
ଆଚ୍ଛା ଆଚ୍ଛା କିନ୍ତୁ ଆପଣ ସେଇ ସବୁ କଥା ଏଠି ନ କହିଲେ ଭଲ ହୁଅନ୍ତା ବନ୍ଧୁ? ଆଉ କୁହନ୍ତୁ କେବେ ପାହାଡ ଆଡୁ କେବେ ବୁଲିବାକୁ ଯିବା?
ପାହାଡ ଆଡକୁ ଯିବା କଥା ଆପଣ କହୁଛନ୍ତି ପାହାଡ କଥା ଆପଣ କଣ ଜାଣିନାହାନ୍ତି ପାହାଡ କଥା ସରିଲା ବେଳକୁ ବି ଡର ଲାଗୁଛି।
କଣ ପାଇଁ ପାହାଡରେ କଣ ହେଇଛି କି ଏମିତି?
ନାଇଁ ନାଇଁ ପାହାଡ ଉପର ଟିକେ କାଳେ ଖସି ଯିବାର ସମ୍ଭବ ତ ରହୁଛି ନା ଅନେକ ଲୋକଙ୍କ ଠାରୁ ତେଣୁ ଟିକେ ବୁଝା ବୁଝିପାରୁଥିବେ ଆପଣ ଆଉ।
ଆଚ୍ଛା ଆଚ୍ଛା ପାହାଡ ରୁ ଏବେ କଣ ଆମର କହିବାକୁ ଗଲେ ପାହାଡରେ ଯୋଉ ମାଟି ଖସଡା ହୁଏ। ସେଇଟା ହଉଛି କି ଏବେ?
ଛି ନା ନା ସେ ସିଆ ଦିଦି ମାନେ ସେଠାରୁ ଟିକେ ଧକ୍କା ଦେଇ ଦଉଛନ୍ତି ତ ଖେଳିଲା ସମୟରେ ସେଥି ପାଇଁ ଟିକେ ଡର ଲାଗୁଛି।
ଓ ଆଚ୍ଛା ଆଚ୍ଛା ହଁ ହଁ ମୁଁ ଭୁଲି ଯାଇଥିଲି ସେ ଦିଦି ଜଣଙ୍କୁ ସେ ଯୋଉ ମାଙ୍କଡ ଟି ଟାଣି ନେଇ ଆସିଥିଲା ତ ହଁ ହଁ ବୁଝିପାରିଲି।
ନିଶ୍ଚୟ ନିଶ୍ଚୟ ସେ ମାଙ୍କଡ ପାଇଁ ସେ ଚନ୍ଦା ମାଙ୍କଡ ପାଇଁ କେତେ ଜଣ ମାନେ ଲୋକ ମାନେ ସେଠାରେ ଟିକେ ମାନେ ଖେଳକୁଦା କରୁଥିଲେ ନା ସେଥିପାଇଁ ମତେ ଡର ଲାଗୁଛି ପାହାଡ ଉପରକୁ ଯିବା ପାଇଁ।
ହଁ ହଁ ସେ ମାଙ୍କଡା ତ ଅବଶ୍ୟ ଚୁଟି କମ ଥିଲା କିନ୍ତୁ କଣ କରିବି ସେ ମାଙ୍କଡ ସେ ଦିଦିଙ୍କ ଜୀବନ ବି ବଞ୍ଚାଇ ଦେଇଥିଲେ ଛାଡ ଆଉ ସେ କଥା କହି କିଛି ଲାଭ ନାହିଁ। ଆମେ ଆଉ ଗୋଟେ ପାହାଡ ଯିବା ଆମେ ସବୁ ବନ୍ଧୁ ମିଶି କଣ କହୁଛନ୍ତି?
ହଁ ନିଶ୍ଚୟ ଆପଣ ତ ଯାଇଥିଲେ ବରୁଣେଇ ପାହାଡ ମୁଁ ଦେଖିଥିଲି।
ନାଇଁ ନାଇଁ ମୁଁ ତ ବରୁଣେଇ ପାହାଡ ସାଙ୍ଗରେ ଆଉ ଆମର ଆଉ ଗୋଟେ ପାହାଡ ବି ଯାଇଥିଲି ମହେନ୍ଦ୍ରଗିରି। ତମକୁ ତ ଆମେ ଡାକିଥିଲୁ କିନ୍ତୁ ତମେ ତ ମନା କରିଦେଲ।
ନିଶ୍ଚୟ ନିଶ୍ଚୟ ମୁଁ ଦେଖିଥିଲି ମହେନ୍ଦ୍ରଗିରିରେ ଆପଣ ଚାଲି ପାରୁନଥିଲେ ବହୁତ ସମୟ ଆପଣ ଅଟକି ଅଟକି ରହି ରହି ଚାଲୁଥିଲେ।
ନାଇଁ ନାଇଁ ସେ କଥା କଣ ହେଇଥିଲା କି ଆମେ ଯେ ମାନେ କହିଲା ଭଳି ପଚାଶ କିଲୋମିଟର ଚାଲି ଚାଲି ଯାଇଥିଲୁ ତ ସେଥିଲାଗି ମୋର ଯୋଉ ଗୋଡ ଦୁଇଟିର ହାଡ ମଝିରେ ଯୋଉ ଗୋଟେ ଲିଗାମେଣ୍ଟ ନାମକ ଯୋଉ ନାହିଁ ଗୋଟେ ଆମର ମାଂସ ଭଳି ଟିକେ ଦେଖିବା ଲାଗି ସେଇଟା ଟିକେ ମୋର ଫୁଲି ଯାଇଥିଲା ସେଥିଲାଗି ମୋର ଟିକେ ଚାଲିବାରେ ଅସୁବିଧା ହେଉଥିଲା। ବୁଝନ୍ତୁ ବନ୍ଧୁ।
ଓହୋ ଆପଣ ତ ବିଜ୍ଞାନ ଛାତ୍ର ତେବେ ଆପଣଙ୍କୁ ସେ ସବୁ ବିଷୟରେ ବେଶ ଭାବରେ ଭଲ ଭାବରେ ଜଣାଥିବ। ଆମେ କୋଉଠୁ କଳା ବାଣିଜ୍ୟ ଲୋକ, ଏସବୁ ବିଷୟରେ ଜାଣିବୁ।
କଣ କରିବା ବନ୍ଧୁ, ତମେ ବି ବିଜ୍ଞାନ ନେଇଥିଲ କିନ୍ତୁ ତମେ ଭୁଲି ଯାଉଛ ସବୁ କଥା।
ଆରେ ନା ନା ମୁଁ ମଜା କରୁଥିଲି, ତମେ କଥାକୁ ତମେ ମୋ କଥାକୁ ଟିକେ ଅଧିକ ମାନେ ଗମ୍ଭୀରତାର ସହ ନେଇଗଲ।
ନାଇଁ ନାଇଁ ବନ୍ଧୁ ମୁଁ କାହିଁ ଗମ୍ଭୀରତା ନେବି, ତମେ ଯୋଉ କଳା ବାଣିଜ୍ୟ କଥା କହିଦେଲ, ଆଶ୍ଚର୍ଯ୍ୟ ହେଇଗଲେ କି ତମେ କଳା ବାଣିଜ୍ୟ କେବେ ନେଇଥିଲ?
କିନ୍ତୁ କଳା ବାଣୀ ଯେ -ଆମର ବନ୍ଧୁ ମାନଙ୍କ ଭିତରୁ ଜଣେ ହିଁ ସର୍ବଶ୍ରେଷ୍ଠ, ସିଏ ହେଉଛନ୍ତି ଦାଡିଆ ବାବୁ, ଆପଣ ତ ଜାଣିଥିବେ?
ହଁ ହଁ ଆମର। ଦାଢିଆ ଭାଇ କଳା ବାଣିଜ୍ୟରେ ବହୁତ ଉଚ୍ଚ କହିଲା ଭ ପ୍ରାଧାନ୍ୟ ପାଇଥିଲେ। ଆଉ ସେ ମଧ୍ୟ ଏଥିଲାଗି ମାନେ ସପ୍ତାହରେ ଗୋଟେ ଥର ତ ସେ ବ୍ରହ୍ମପୁର ଯାଉଥି ପରୀକ୍ଷା ଦବା ଲାଗି।
ନିଶ୍ଚୟ, ନିଶ୍ଚୟ, ବ୍ରହ୍ମପୁର କଥା ପଡିଲା, ବ୍ରହ୍ମପୁରର ସକାଳ ଜଳଖିଆ ଅତ୍ୟନ୍ତ ସ୍ଵଦ ଲାଗେ।
ସେଇଆ, ଜଳଖିଆ ତ ସୁଆଦ ଲାଗେ, କିନ୍ତୁ କଣ କରିବା ଆମର ଦାଢିଆ ବନ୍ଧୁ ଅଛନ୍ତି, ତାଙ୍କ ପରୀକ୍ଷା ଉତ୍ତୀର୍ଣ୍ଣ ହେଲା ନହିଁ, ଛାଡନ୍ତୁ। ଆଉ କଣ କହିବା, ତାଙ୍କ ବିଷୟରେ ପରେ କେବେ ଦେଖାହେଲେ ବସିକି ଆଲୋଚନାଟି କରିବା।
ଆଚ୍ଛା ହଉ, ତେବେ ଠିକ ଅଛି, ଆଉ କେବେ କଲ କରି, ହଁ ହଁ ଠିକ ଅଛି ଆଉ କେବେ ଆଲୋଚନା କରିବା, ମୁଁ ମଧ୍ୟ ଯାଉଛି, ଆପଣଙ୍କୁ ପଛରେ ଯୋଗାଯୋଗ କରିବି, ଆପଣଙ୍କ ଘର ଛାଡିବ ସମ୍ରେ ଟିକେ ଜାଣିବାର ଥିଲା, ତେବେ ମୁଁ ରହୁଛି, ମୁଁ ପଛରେ ଆପଣଙ୍କୁ ଜଣେଇବି, ଆଉ
ଠିକ ଅଛି, ଠିକ ଅଛି।